ହାଲୋ।
ହାଲୋ।
ହଁ, ହାଲୋ।
ହାଲୋ, ହଁ, ଶୁଭ ସନ୍ଧ୍ୟା।
ହଁ, ଶୁଭ ସ ଭଲ ଅଛି।
ଭଲ ଅଛନ୍ତି?
ଭୁବନେଶ୍ୱରୁ
ହୁଁ।
ଭୁବନେଶ୍ଵର କୋଉ ଜାଗାରେ?
ଭୁବନେଶ୍ୱର, ଖଣ୍ଡଗିରି।
ଖଣ୍ଡଗିରି, କଣ ଅଛନ୍ତି, କଣ କରୁଛନ୍ତି ଏବେ?
ନାଇଁ, ନାଇଁ, ବେଶୀ
ଗୃହିଣୀ ଅଛନ୍ତି, ଗୃହିଣୀ ଅଛନ୍ତି। ଅ, ମୁଁ ତ କଟକରୁୁ କହୁଛି।
ହଁ।
ହଁ। ଆଉ, ଘରେ ସବୁ କିଏ ଅଛନ୍ତି?
ମୁଁ, ଘରେ ଅଛନ୍ତି, ସ୍ଵାମୀ ଅଛନ୍ତି, ପୁଅ ଅଛି, ମୁଁ ଆଉ ତିନି ଜଣ, ଆଉ
ପୁଅ କେତେ ବଡ଼?
ପୁଅ, ନାଇନ
ହୁଁ, ନବମରେ ପଢୁଛି? ଯେ
ନାଇଁ, ନାଇଁ, ନଅ ବର୍ଷର।
ନଅ ବର୍ଷର? ଓ ହୋ। ମୋର ଗୋଟେ ଝିଅ, ଗୋଟେ ପୁଅ ଆଉ ଝିଅ ଟା ପଢୁଛି ଟ୍ୱୱେଲଭ ରେ। ଆଉ ପୁଅ ଷଷ୍ଠ ତୋଠୁ ବଡ଼ ଚି ଆଉ ଆଉ। କଣ କରୁଥିଲେ?
ଏଇ ବସିଚୁ ଆଉ କଣ କରିବୁ?
ଆଉ ପ୍ରପର ଘର ଟା କଣ ଭୁବନେଶ୍ଵର ନା?
ନାଇଁ ନାଇଁ ନାଇ ଆମର ନୟାଗଡ ଜିଲ୍ଲା ର।
ରହୁ ଚାନ୍ଦି ଭୁବନେଶ୍ୱର। ଆଉ ଗାଁକୁ ଯାଇଥିଲେ ରଜ? ଜବର।
ହଁ ରଜକୁ ଯାଇଥିଲୁ ଗାଁକୁ ବୁଲାବୁଲି କରିକି ଆସିଲୁ ଆଉ।
ହଁର ରଇଲେ କେତେ ଦିନି?
ହଁ ରହିଲି ଆଠ ଦଶ।
ଓହୋ, ଆମର ଘର ଟା ବି ଯାଜପୁରୁ। ଆମେ ବି ଯାଇଥିଲୁ। ଗାଁ କୁ ଆଠ ଦଶ ଦିନ ରହିକିରି ଆସିଲୁ ଉ ଯାଜପୁର ଟା ଶାଶୁ ଘର ବାପ ଘର ଜଗତ୍ସିଂହପୁର୍। ଆମେ ରହୁଛୁ ଏଇଠି। ଆଉ।
ହୁଁ।
ଆଉ କଣ ଖାଇବା ପିଇବା କରୁଛନ୍ତି, ଆଜି କଣ ଲଞ୍ଚ ରେ ରୋଷେଇ କଣ କରିଥିଲେ?
ରୋଷେଇ କରିଥିଲି ଭାତ, ଡାଲମା ଆଉ ମିକ୍ସ ଭଜା କରିଥିଲି ଆଉ।
ମିକ୍ସ ଭଜା। ହଁ ସବୁ। ପରିବା ମିଶେଇକିରି ଭାଜି।
ହଁ ସବୁ ପନିପରିବା ମିଶେଇକି ଭାଜିଥିଲି।
ଅ।
ଆପଣ କଣ କରୁଥିଲେ?
ମୋର ଆଜି ମୁଁ ତ ଏମିତିରେ ଏଠି ବି ଘରେ ରହିକିରି ଏମତି ଗୋଟେ କରିଛି ବ୍ୟବସାୟ କରୁଛି, ଯୋଉଟା କି ଆମର ଗୋଟେ କ୍ୟାଣ୍ଟିନ କରିଛି। ହଁ ଏଇସବୁ। ଛ ପିଲାମାନାନଙ୍କୁ ରୋଷେଇ କରିକିରି ଆମେ ଦଉଛୁ। ସପ୍ଲାାଇ ଦଉ। ହଷ୍ଟେଲ କୁ, ଏଠି ପାଖରେ ହଷ୍ଟେଲ ଅଛି ଯେ। ଦଉଛୁ ଆଉ ସକାଳୁ ଏମିତି ଜଳଖିଆରେ କରୁଥିଲା ଆଜି ଆମର ଥିଲା ଏ ସକାଳୁ ଦହିବରା ଆଳୁ ଦମ। ଥିଲା, ସେଇଟା ଦିଆ ହେଇଥାନ୍ତା। ତାପରେ ଖରା ବେଳେ ଏମିତି ଆଜି ଆଉ ମାନେ ଜଷ୍ଟ ସ୍କୁଲ, କଲେଜ ଖୋଲିଲା ତ ସବୁ ପିଲା। ଆସିନାହାନ୍ତି ଖାଲି ସକାଳ ଜଳଖିଆ ଟା ଦିଆ ହଉଚି, ଆଉ ଖରାପ। ବେଳେ ରାତିର ଏବେ। ଦିଆ ହେଇନି ସେଟା ଏକ ତାରିଖ ଠାରୁ ଦିଆହବ ଆଗରୁ ଦିଆ ହଉଥିଲା ଏଇ ରଜ ପାଇଁ ବନ୍ଦ ଥିଲା ଆଉ ଆଉ ସେଟା ଦିଆହେଇନଥିଲା ସେଠି ଘରେ ସାଧା ସୋମବାର ତ ଡାଲି କରିଦେଇଥିଲି ଆଉ ଆଳୁ ବାଇଗଣ। ଣ ଶାଗ ଏମତି ବଢି ପକେଇକିରି ଏମିତି ତରକାରୀ କରିଦେଇଥିଲି ଆଉ ଗୋଟେ ଭେଣ୍ଡି ଆଳୁ ଭାଜିଥିଲି ଏମତି କରିଦେଇଥିଲି ସାଲାଡ କରିଦେଇଥିଲି ଏମତି ଆଉ।
ଆଚ୍ଛା ଆଉ ଗୋଟେ କରିବା କଥା ସବୁଦିନ ଆଉ। ରୋଷେଇ।
ଘରେ ତ ଯାହା ସାଧା ବାରିରେ ଆପଣଙ୍କ ଆଇଁଷ ଖାଆନ୍ତି ନା।
ନାଇଁ ନାଇଁ ନାଇଁ ଆଇଁସ ମୁଁ ଖାଏନି ସ-ସୋମବାରେ। କାଲି ହେଇଥିଲା ଆମର ଆଇଁଷ।
ହଁ ହଁ। ସୋମବାର ତ ପ୍ରାୟ ଲୋକ ବି ମାନେ ବହୁତ ଲୋକ ଏବେ ଆଉ ଆଇଁଷ ବି ଖାଇବାକୁ ମାନେ ଭଲ ପାଉନାହାନ୍ତି ତ। ମୁଁ ସେଇଟା କହିଲା। ହଁ। ନା ଆମର ବି ଖାଲି ବୁ ବୁଧବାର ଶୁକ୍ରବାର ହିଁ ଆଇଁଷ ଖାଏ ଖିଆ ହୁଏ।
ହଁ।
ଆମେ ଆଇଁଷ ଖାଉନା, ହେଲେ କେବଳ ବୁଧବାରେ ଶୁକ୍ରବାରେ ଖିଆ ହୁଏ ଆଉ।
କିଏ ବାରୁଛି କିଏ ଖାଉଚି ଆଉ। ଯାହାକୁ ଯୋଉଟା ପସ ସନ।
ହଁ ଆଉ ରଜରେ କୁଆଡେ ବୁଲିବାକୁ ଯାଇଥିଲେ?
ନାଇଁ ରଜରେ ଆମର ସେଠି ଅଛି ନା ଏପଟେ ମନ୍ଦିର ଅଛି।
ହଁ ନୟାଗଡ ପଟେ ତ ଏବେ ସବୁ କ ହଁ ବହୁତ ସାରା ମନ୍ଦିର ରାମ ମନ୍ଦିର ଯୋଉ ହେଇଚି ସେଇ ନୟାଗଡ।
ହଁ ହଁ ଫତେଗଡ଼।
ସବୁ ଯାଇଥିଲେ। ନୟାଗଡ଼ ସେପଟେ କଣ ବହୁତ କହିଲେ। ପିକ୍ନିକ୍ ସ୍ପଟ ଅଛି। ସବୁ ଯାଇଥିଲେ ବୁଲିବା ପାଇଁ। ସେଇ ସେକେଣ୍ଡ ରଜ ଦିନ ଯାଇଥିଲେ। ମଝି ରଜ ଦିନ ଯାଇଥିଲେ ସମସ୍ତେ। ଓ ସେ ନୟାଗଡ ସାଇଟ ରେ ସେପଟେ ବହୁତ ଭଲ ଭଲ ଜାଗା ଅଛି। ଯାଇ ତମ ଘର ଟା କେତେ ବାଟ ସ ସେଠୁ।
ଆଉ ନୟାଗଡ଼ ଜିଲ୍ଲାରେ
ସେଠିକି ଯାଇଚ କେବେ ଫତ
ହଁ ଆମସେ ବା ତ ଟିକି ଯିବା ଆସିବା କରୁଚୁ ଭୁବନେଶ୍ୱର।
ଓ ହୋ। ଆମର ବି ଯାଜପୁରରେ ଆମର ସେଠି ଗୋଟେ ମିନି କେଦାରନାଥ ହେଇଚି, ଆମେ ସେଇ ଯାଇଥିଲୁ ମଝି ରଜ ଦିନ ସଂକ୍ରାନ୍ତି ଦିନ। ଯାଇଥିଲୁ ସେଠିକି। ବୁଲିବା ପାଇଁ। ଏମିତି କେଦାରନାଥ ଟା ସେଇଟା ହଁ ସେଇଟା। କେଦାରନାଥ ମନ୍ଦିର। ଦେଖରେ ହେଇଚି ଆଉ ଯାଇ
ହଁ ହଁ ହଁ ଆମ ଯାଇଥିଲୁ ସାଡେ
ଆର ବର୍ଷ ଯାଇଥିଲି।
ନାଇଁ ଏବେ ଯାଇଥିଲୁ ଦି ତିନି ମାସ ତଳେ
ଓହୋ ସେପଟେ ମହାବିନାୟକ ଘରିକେ ଯାଇ
ହଁ ମହାବିନାୟକ ଯଉ ମିନି କେ କେଦାରନାଥ ଆଉ ଯୋଉ ଚଣ୍ଡୀଖୋଲ। ଯାଇଥିଲୁ ଗୋଟେ ବାହାଘର ଥିଲା ତ-
ହଁ ହଁ ହଁ।
ଯାଜପୁର ବିରେଜା ଠାକୁର।
ହ ସେଇ ଚଣ୍ଡିଖୋଲ ପାଖରେ ଆମ ଘର ଟା ଆଉ ଶାଶୁ ଘର ଟା ସେଇଠି ପାଖ ପାର କି ହୁ ସେଠି ଏବେ ଗୋଟେ ଏବେ ପାର୍କ ହେଇଛି ଭଲ ସେଠି ସବୁ ଯାଇକିରି ଭୋଜି ଭୋଜି କରୁଚନ୍ତି।
ଆଉ ଗୋଟେ ହେଇଛି ଯୋଉ ଯାଜପୁରରେ କ ସୁମି।
ହଁ ହଁ ହଁ ଆ ଆପଣ ଜାଣିଛନ୍ତି ସବୁ ଆଉ
ହଁ ସେଇଟାମେ ଯାଇଥିଲୁ ଏବେ ତିନି ମାସ ତଳେ ଯାଇଥିଲୁ ତ ବୁଲାବୁଲି କରିକି ଆସିଲୁ। ଚାରିଆଡେ।
ହ ହଁ।
ସେଇଠୁ ଛତିଆ ଯାଇଥିଲୁ।
ହଁ ଛ।
ହଁ ଛତିଆଭଟଦେଖିକି ଆସିଥିଲୁ ଆଉ। ଘରେ ବସି ବସିକା ବୋରୀଙ୍ଗ ଲାଗୁନି କି?
ହଁ ପୁଅର କୋଉ କ୍ଲାସ ହେଲା।
ତାର ଏଇଟା ଚତୁର୍ଥ।
ଚତୁର୍ ହଁ ଛୋଟ ପିଲାଟା ଆଉ ଅଛି ସେଥିଁ ହଁ ହଁ ହଁ ଚ ତଥା ଆଉ। କୋଉ ସ୍କୁଲରେ ପଢୁଛି ସରସଥିୀ ହଁ ହଁ ଆଉ ସେପଟେ ଯାଇଛ ନୟାଗଡ ସାଇଡରେ ଆଉ କଣ ସବୁ ଅଛି ସେପଟେ
ନୟଗଡ ସେଟ ରେ ବି ହେଇଥିଲା ବୈଷ୍ଣଇଦବି ହେଇଛି ନୂଆ ମାଙ୍କ ମନ୍ଦିର।
ଷ୍ଟମ ଦେବି ସେଇଟା କଣ ନୂଆ ହେଇଛି।
ନୂଆ ମାନେ ହେଲାଣି ବର୍ଷେ ଦେଢ ବର୍ଷ ହବଧ କଣ? ବର୍ଷେ ଦି ବର୍ଷ ହେଇଯିବ ହଁ ପାହାଡ ମାନେ ଭାଙ୍ଗିକି ମଝିରେ ମଝିରେ ହେଇଚି। ପାହାଡା କାଟିକି ତିଆରି କରିଛନ୍ତି। ହଁ ଗୁମ୍ଫା ଟାଇପ ର ଆମେ ଯାଇଛୁ ସବୁଆଡେ ବୁଲବୁଲି କରି ଆସିଛୁ ନା ଆଡୁ ଜିଲ୍ଲାରେ।
ଆଉ ସେପଟେ ଯୋଉ ରହୁଛି କ ନୀଳମାଧବଟା ବି ସେ
ହୁଁ ନଳିମାଧବ ଶାଶୁଙ୍କ ଘର ଏଇଟା। କଣ୍ଟିିଲୋ ନୀଳମାଧବ।
କଣ୍ଟିଲ ନୀଳ ମାଧବ ହଁ ହୁଁ।
ଯୋଉ ବୈଷ୍ଣବୀ ଦେଇଛି ଏପଟେ ବାପଘର ଆଉ।
ଉଁହୁଁ ହଁ ସେ ବୈଷ୍ଣବ ଦେବ ସେ କହୁଥିଲେ ସବୁ ଯାଇଥିଲେ ତ। ସେମାନେ କହୁଥିଲେ ବୈଷ୍ଠମୀ ଦେବି ଏଇ ଆଉ କଣ ଆଉ ଗୋଟେ କଣ ତପ୍ତ ପାଣି ନା କଣ ସେପଟେ କି? ନାଇ ହୁଁ। ଗରମ ପାଣି କଣ ବାହାରେ
ଏଇଟା ଯୋଉ କଉଟା କହିଲ ମନେ ପଡୁନି ସେ ଗାଆଁ ନାଆଁ ଟା। ଏଠି ମଜୁର ଅଛି ଆମେ ଯାଇ ସେଠୀ ଅଟ୍ରି ଅଟ୍ରି ଯା ଯାତ୍ରା ହୁଏ ହେଟି। ଏ ମକର ଯାତ୍ରା ହେରିକା ସବୁ ହୁଏ ହେଟି।
ଉଁ ହୁଁ।
ଯିବେ କେତେବେଳେ ବୁଲିକି ଆସିବେ ଆଉ ଆମ ପଟକୁ ଆଉ।
ହଁ ସେପଟ ସବୁ ଭଲ ଜାଗା ଯେ ମୁଁ କେବେ ଯାଇନି ସେପଟ ସାଇଡରେ। କିନ୍ତୁ ଭଲ ଜାଗା ଅଛି ସବୁ କହୁଥିଲେ ଆଉ ଏଇ ପୁତୁରା ଘରିକା ଯାଇଥିଲେ ଏବେ ତ? ସେଦିନ ପୁରା ସ ହଁ ବହୁତ ଭଲ ଜା ଗା ସେପଟେ ଏ ଅଛି ହୁଁ।
ଯିବେ କେ ତାହେଲେ ବୁଲିକି ଆସିବି ଆଉ।
ହଁ ଯିବା ଆଉ, ଆଉ ସନ୍ଧ୍ୟା ବେଳେ କଣ ଜଳଖିଆ?
ସଂଧ୳୲ ବେଳେ ସେମିତି କିଛି ନାହିଁ, ଯାହା କରିଦେବା ଆଉ। ପକୋଡ଼ି ଫକୋଡ଼ି କି ମୁଡି ଫୁଡି ଯାହା। ଖାଇବ ଆଉ।
ପୁଅର କଣ ସ୍କୁଲ ଖୋଲିଗଲାଣି ହଁ।
ମର୍ନିଂ ନାଇଁ ଖୋଲିଲାଣି ଦି ତିନି ଦିନ ହେଲା ଖୋଲିଲାଣି। ମର୍ନିଂ କ୍ଲାସ୍ ହଉଚି।
ହଁ ହଁ ସକାଳୁଆ ତ ଏବେ ସ ସକାଳୁ, ସାଢେ ଛଅଟା ରୁ ସାଢେ ଦଶଟା କରିଦେଇଛି ସ୍କୁଲ ହମ୍ ହଁ।
ହୁଁ ନାଇଁ ଆଙ୍କର ହଁ ଦଶଟା ରୁ ଚାରିଟା ହେଇଗଲାଣି, ଡେ ସିଫ୍ଟ ହେଇଗଲାଣି ଯେ।
ହଁ, ନାଇଁ ଏଇ ଖରା ଗରମ।
ହଁ ଖରା ଯୁଗୁରୁ ମୁଁ ସତ
ସକାଳୁ ଗମେଣ୍ଟ କରିଦେଇଥିଲା। ସେଇଟା ଆମର ଏଇ ପୁଅର ତାଙ୍କ ସ୍କୁଲ ସାମ୍ନାରେ କଣ ରାସ୍ତା କାମ ହଉଛି ତ ସେଥିପାଇଁ କଣ, ଏ ଦ ତେଇଶି ତାରିଖ ଯାଏ, ଅନଲାଇନ କ୍ଲାସ ଚାଲିଛିଁ।
କୁଆଡେ କେମିତି ଥିବ ଆଉ।
ହଁ ଆଉ ପିଲାଙ୍କର ତ ଏବେ ପରୀକ୍ଷା ଆରମ୍ଭ ହେଇଯିବ ଆଉ। ହଁ ହଁ ହଁ ସ୍କୁଲ ଖୋଲୁ ଖୋଲୁ ସବୁ ପରୀକ୍ଷା। ଆରମ୍ଭ ହେଇଯାଉଛି ଆଉ।
ହଁ-ଅ -ଅ ତାପ୍ କଣ କରୁଛନ୍ତି?
ନାଇଁ ଏଇ ସନ୍ଧ୍ୟା ଫନ୍ଦ୍ୟା ଦିଆହବ ଆଉ ଏମିତି ବସିଥିଲି ତ, ସେଇଟା।
ହଁ ହଉ।
ହଉ ଆଉ କେତେବେଳେ କଥା ହବା ଆଉ।
ହଁ କଥା ହବା ଆଉ। ଅଛନ୍ତି ତ।
ହଁ ହଉ, ହଉ ରଖୁଛି ତାହେଲେ।
ଆଉ ଯୋଉ ପିଲାର?
କଣ ହେଇଛି?
ମୁଁ କହିଲେ ପୁଅ ଝିଅ କଣ କରୁଛନ୍ତି।
ପୁଅ ଝିଅ ଏଇଠି ଏ ପୁଅ ଯାଇ ତଳେ ବ୍ୟାଟବଲ ଖେଳୁଛି ଝିଅ ତାର ପଢୁଛି କାଲି ତାର ପରୀକ୍ଷା ତ ସେ ପଢୁଛି।
ଓହୋ ସେ କୋଉଠି ପଢୁଛି ହଁ ହଁ।
ହ।